ସନ୍ଧ୍ୟା ଆପଣ ଏବେ କଣ କରୁଛନ୍ତି?
ହଁ ମୁଁ ଆଜ୍ଞା ଏବେ ମୁଁ ଆସିଲି ତ, ବାହାରକୁ ଯାଇଥିଲି, ଆସିଲି ଆସିକି ଟିକେ ବିଶ୍ରାମ ନଉଥିଲି। ଆଉ ଆପଣଙ୍କ ଫୋନ୍ ଦେଖିକି ମୋତେ ଭାରି ଖୁସି ଲାଗିଲା କାରଣ ଆପଣଙ୍କ ସହିତ କଥା ହେଲା ବେଳେ ଆମେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କଲା ଭଳି ମନେ ହୁଏ ଏଣୁ ଆପଣଙ୍କ ଫୋନ୍ ପାଇ ମୁଁ ବହୁତ ଖୁସି ହୁଏ ହଁ ଦିଦି ହଁ କୁହନ୍ତୁ
ଆପଣଙ୍କ ଆଡେ ଆଜି ବର୍ଷା ହୋଇଥିଲା ନା ପାଗ କେମିତି କଣ ଅଛି?
ନାଇଁ ଆଜ୍ଞା ବର୍ଷା ନାହିଁ। ଦିନକୁ ଦିନ ଆପଣ ତ ଜାଣିଛନ୍ତି ଜଙ୍ଗଲ କ୍ଷୟ ହେବାରେ ଲାଗିଛି ଲୋକ ଗଛ ଲତା କାଟି ଦେଉଛନ୍ତି ଏଣୁ ଉତ୍ତାପ ବଢ଼ିବାରେ ଲାଗିଛି ବର୍ଷା ହେଇନି ଆପଣଙ୍କ ଆଡ଼େ ବର୍ଷା ହୋଇଛି କି?
ଆଜ୍ଞା ଏବେ ଜଷ୍ଟ ବର୍ଷା ଛାଡିଛି ବର୍ଷା ତ ଦି ଘଣ୍ଟା ଲାଗିକି ପୁରା ହେଲା ଲାଗୁଛି ଟିକେ
ତାହେଲେ ଆପଣଙ୍କ ଅଞ୍ଚଳରେ ସେମିତି ଅଧିକ ସବୁଜ ବଳୟ ଅଛି କି? ଜଙ୍ଗଲର ପରିମାଣ ଅଧିକ ଅଛି କି?
ସେମିତି ନାହିଁ ବାକି ଗାଁ ମାନଙ୍କରେ ତ ବହୁତ ଅଛି ଗାଁ ମାନଙ୍କରେ ପା ଆଜ୍ଞା ପାହାଡିଆ ଅଞ୍ଚଳ ଯେତେକ ଗାଁମାନଙ୍କରେ ସ୍ରୁଷ୍ଟି ବହୁତ୍ ବଢିଆ ଅଛି। ସହରରେ ତ ସେମିତି କିଛି ନାହିଁ ସହରରେ ସବୁ ଗଛ ଲତା କାଟିକି ତାକୁ ରାସ୍ତା ତିଆରି କରୁଛନ୍ତି ନହେଲେ ଘର ତିଆରି କରୁଛନ୍ତି
ନିଶ୍ଚିତ ଆଉ ଏଇ ଗଛଲତା- ଗ୍ରାମାଞ୍ଚଳରେ ଲୋକଙ୍କର ଜୀବିକା ମଧ୍ୟ ହୋଇଥାଏ। ହଁ କି ନାହିଁ କୁହନ୍ତୁ।
ଆଜ୍ଞା ଆଜ୍ଞା
କେହିକେହି ଶୁଖିଲା କାଠ ସଂଗ୍ରହ କରି ବିକ୍ରି କରନ୍ତି କେହି ପତ୍ର ଫୁଲ ଫଳ ସଂଗ୍ରହ କରି ବିକ୍ରି କରନ୍ତି
ଆଜ୍ଞା ଆଜ୍ଞା ଶୁଖିଲା କାଠ ଆଜ୍ଞା ଶୁଖିଲା କାଠକୁ ବି ଆଣିକି ଚୁଲିରେ ଜାଣେନି ଭାବରେ ବି ରୋଷେଇ କରନ୍ତି
ନିଶ୍ଚୟ ନିଶ୍ଚୟ ନିଶ୍ଚୟ
ଆଜ୍ଞା
କିନ୍ତୁ ସହରାଞ୍ଚଳରେ ସେଇ ଜୀବିକା ନଥାଏ ନେଇଁ କି ଦିଦି
ଟୋଟାଲି ନଥାଏ
ମାନେ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳର ଭିତରେ ଦେଖନ୍ତୁ ଏଇ ବ୍ୟବଧାନ ରହିଛି
ଆଚ୍ଛା ଦିଦି ଆପଣ କଣ ଅନୁଭବ କରୁଛନ୍ତି ଗ୍ରାମାଞ୍ଚଳରେ ଲୋକ ସାଧାରଣତଃ କଣ କରି ଜୀବିକା ନିର୍ବାହ କରନ୍ତି ନ୍ତି ବୋଲି ଭାବୁଛନ୍ତି।
ପ୍ରାୟତ ସବୁ ଚାଷ କରି ଥାଆନ୍ତି ନିଜେ ବିଲରେ ଚାଷ କରି ଥାଆନ୍ତି ତ ସେଠୁ ଯେତେ - ତ ଧାନ ଗହମ କି ପରିବା ଯାହାବି ଚାଷ କଲେ ସେସବୁ ନିଜ ପାଇଁ ଯେତି ଯେତିକି ଦରକାର୍ ରଖିକି ତାପରେ ବାହାରେ ନେଇକି ବିକୁଛନ୍ତି ବଜାର୍ ହେରିକା ପଡେ ଯେତେବେଳେ ସେଠି ଯାଇକି ବିକୁଛନ୍ତି ଆଉ ଏପଟେ ଆମର ମୁଁ ବି ଦେଖିଛି ଆମ ଘରପଟେ ଥାଏ କଣ ଯଉ - ଲଙ୍କା ଆମ୍ବ ଯୋଉ ଗଛ ନଥାଏ କି ସେଥିରେ ଯଉ ଥାଏ ଯଉ କୋଇଲିଟା ଥାଏ ମଞ୍ଜିଟା ଯୋଉ ବାହାରେ ହୋଇଥାଏ ତ ସେଇ ତାକୁ ବି ତାକୁ ବି ସେଇ ମଞ୍ଜି ପୁରା ବଗିଚା ଭଳିଆ ପୁରା ଲଗେଇଥିବେ କ ଛ ତ ସେଇ ମଞ୍ଜିକୁ ଆଣିକି ବି ବିକ୍ରି କରନ୍ତି।
ନିଶ୍ଚିତ ଭାବରେ ଏଟା ଗ୍ରାମାଞ୍ଚଳରେ ନାଇଁ କି ଦିଦି?
ଆଜ୍ଞା।
ଆଉ ଗୋଟେ ଆପଣ ଲକ୍ଷ୍ୟ କରିଥିବେ ଗ୍ରାମାଞ୍ଚଳରେ ସାଧାରଣତଃ ଲୋକମାନେ ପଶୁପକ୍ଷୀ ପାଳନ କରିକି ମଧ୍ୟ ଜୀବିକା ନିର୍ବାହ
ଆଜ୍ଞା ଆଜ୍ଞା ଦେଖିଛି ତ ପ୍ରାୟ କ୍ଷ ଯୋଉ ଗାଈ ଗାଈ ରଖନ୍ତି ଛେଳି ବି ର ଖିଥାଆନ୍ତି। କୁକୁଡ଼ା ବି ରଖିଥାଆନ୍ତି। କୁକୁଡ଼ା ଫାର୍ମ ବି କରିଥାଆନ୍ତି।
ମେଣ୍ଢା ଘୁଷୁରୀ ଏସବୁ ମଧ୍ୟ ପାଳନ କରିଥାନ୍ତି ନାଇଁ କି? ତୋ ଦିଟା ଦୁଇ ତିନିଟା ଉଦ୍ଦେଶ୍ୟରେ ସେମାନେ ପାଳନ କରନ୍ତି ଏକ ତ ମାଂସ, ଦ୍ଵିତୀୟତଃ ଅଣ୍ଡା ନହେଲେ ତୃତୀୟତ ସେମାନଙ୍କ ଠାରୁ ଯୋଉ ମୂଳ ବା ଚମଡା ଇତ୍ୟାଦି ପାଇଥାନ୍ତି।
ଆଜ୍ଞା।
କିନ୍ତୁ ସହରାଞ୍ଚଳରେ ସେ ସବୁ ନାହିଁ ଯଦି ବି ହେଇଥାଏ ସେଟା ବଡ଼ ପରିମାଣରେ। ବଡ଼ ବଡ଼ ସେମାନେ ଫାର୍ମ କରନ୍ତି। ନାଇଁ କି ହଁ ଆଉ ଆପଣ ଦେଖି ଖିବେ ଗ୍ରାମାଞ୍ଚଳରେ ବେକାରୀ ସଂଖ୍ୟା ଟିକେ ଅଧିକ।
ଆଜ୍ଞା ବୋହୁତ ତ ଗାଁମାନେ ବି ମାନେ ଅ ଗାଁରେ କଣ କହିଲେ ତ ବେଶୀ ମ ପିଲା ପାଠ ପଢିି଼ନଥାନ୍ତି। ତ ଯେମିତି ହେଲେ ଅ ଧରେ ଜଣେ ବାପା କାମ କରୁଛନ୍ତି ବିଲ ବାଡ଼ି କାମ କରୁଛନ୍ତି। ତ ସିଏ ଚାହିଁବେ କି ତାଙ୍କ ପୁଅ ବି ସେମ୍ ତି ଯାଇକି ତ ସିଏ ବି ତାଙ୍କ ପଛରେ ସିଏ ବି ତାଙ୍କ ସାଙ୍ଗରେ ଲାଗିକି ସେମତି କରୁ। ତ ପ୍ରାୟ ପିଲା ପାଠ ପଢ଼ା ଉପରେ ସେତେ ଧ୍ୟାନ୍ ଦେଇନଥାନ୍ତି। ତାପରେ ଅଳ୍ପ କିଛି ଥାଆନ୍ତି ଯେ କି ପାଠ ପଢ଼ାରେ ବୋହୁତ୍ ଇଚ୍ଛା ଥାଏ ଯୋଉମାନଙ୍କର ସେମାନେ ପଢ଼ିକି ଆସନ୍ତି ଗାଁମାନଙ୍କରେ ତ ସେତେ କିଛି ନ ଥାଏ ଆପଣ ବି ଦେଖିଥିବେ ଗାଁମାନଙ୍କରେ ଜବ୍ ପାଇଁ ସେତିକି ବି କିଛି ନଥାଏ। ବାହାରୁକୁ ଆସନ୍ତି ପିଲାମାନେ ବାହାରୁକୁ ଆସନ୍ତି ବାହାରେ ଆସି ଭୁବନେଶ୍ଵର ହେଇକାରେ ଆସିକି ଜବ୍ କରନ୍ତି। ପାଠ ଆହୁରି ମାନେ ପାଠ ଆସିି ପଢ଼ନ୍ତି ତାପରେ ଜବ୍ କରନ୍ତି। ତ ପ ପିଲାମାନେ ଯେତୋଳେ ସହରରେ ପଢି଼କି ଜବ୍ ପାଆନ୍ତି ତ ସେତୋଳେ ଗାଁକୁ ବି ଯାଇକି କିଛି ମେଡ଼ିକାଲ୍ ହେରିକା କରନ୍ତି କି ଛୋଟ ମେଡ଼ିସିନ୍ ଷ୍ଟୋର୍ ଟାଇପ୍ ର କରନ୍ତି। ସେଠି ଯାଇକି ଗାଁ ଲୋକମାନଙ୍କ ସେବା କରିଥାନ୍ତି। ଉ ଗାଁମାନଙ୍କରେ ସେ ତେ ସୁବିଧା ସୁହଯୋଗ ନଥାଏ କି ଗାଁରେ କିଛି ଚାକିରୀ ମିଳିବ ଖଣ୍ଡେ ବୋଲି। କି ଗାଁ ମାନ କି ବି ନ କିନ୍ତୁ ସହରମାନଙ୍କରେ ତ ବୋହୁ ପରିମାଣରେ ଅଛି।
ଆଜ୍ଞା ତାପରେ ଦିଦି ଗ୍ରାମାଞ୍ଚଳରେ ଗ୍ରାମାଞ୍ଚଳରେ ସାଧାରଣତଃ ଦେଖିବେ ଋତୁକାଳୀନ ବେପାରୀ ବେକାରୀ ବେଶୀ। ମାନେ ଧରନ୍ତୁ ଫସଲ ସମୟ ସରିଲା ତାପରେ ଆଉ କିଛି କାମ ନଥାଏ। ନାଇଁ କି? ଆଚ୍ଛା ଗ୍ରାମାନ୍ ଚଳରେ ସେମତି ଶିଳ୍ପ ସମୃଦ୍ଧି ନଥାଏ, ଏଣୁ ସେମାନେ ସାଧାରଣତଃ ଆଉ ସ୍ଵାବଲମ୍ବୀ ହେଇପାରନ୍ତି ନାହିଁ। ସେମାନେ ଚାହିଁଲେ ହେଇ ପାରିବେ କିଛି କୁଟୀର ଶିଳ୍ପ ନିର୍ମାଣ କରିପାରିବେ। ବଡ଼ ଧରଣର ପଶୁପକ୍ଷୀ ପାଳନ କରିପାରିବେ। ବୁଝିଲେ ନା? କିନ୍ତୁ ସେତକ କରିପାରନ୍ତି ନାହିଁ ମାତ୍ର ସହରରେ ଦେଖନ୍ତୁ ବିଭିନ୍ନ ପ୍ରକାର ସରକାରୀ ବେସରକାରୀ ଅନୁଷ୍ଠାନ ଥାଏ। ଶିଳ୍ପ ଥାଏ, ବିଭିନ୍ନ ପ୍ର ତାର ବ୍ୟବସାୟିକ ସଂସ୍ଥା ଥାଏ। ଏଣୁ ଯେକୌଣସି ତାନରେ ପିଲାଟିଏ ଆରାମରେ ଆତ୍ମନିର୍ଭରଶୀଳ ପାଇଁ ଆତ୍ମ ନିିଯୁକ୍ତି ପାଇପାରେ, ହଁ କି ନାଇଁ କୁହନ୍ତୁ?
ଆଜ୍ଞା ଅଳ୍ପ ଅଳ୍ପ ଶିକ୍ଷା ଆଜ୍ଞା ଅଳ୍ପ ଶିକ୍ଷା ଆହରଣ କରି ଥିଲେ ବି ସହରରେ ଯୋଉଠି ହେଲେ ବି କିଛି ନା କିଛି ପାଇଯିବେ ସେଇ ଶିଳ୍ପକାର ଥାନାରେ ହଉ ପଛେ ସେ କି ଅଲଗା କୋଉଥିରେ ହଉ ପଛେ କି ପାଇଯିବେ। ହେଲେ ଗାଁରେ ତ ସେ ସବୁ ଆ ଗାଁ ରେ ତ ସେ ସବୁ ନଥାଏ ନା ତ କିଛି ଅଳ୍ପ ଇଏରେ ଅଳ୍ପ ଶିକ୍ଷା ଆହରଣ କରିକି ବି କିଛି ପାଇପାରିବେନି।
ଆଉ ଗୋଟିଏ ବି କଥା ଦିଦି ଆଜିିକାଲି ଅର୍ଦ୍ଧ ଶିକ୍ଷିତ ପିଲାମାନେ ବରଂ ବିଦେଶରେ ଯାଇ ଦାଦନ ଖଟିବାକୁ ଭଲ ପାଉଛନ୍ତି ନିଜର ଚାଷ ଜମିରେ କାମ କରିବାକୁ ପସନ୍ଦ କରୁନାହାନ୍ତି।
ଆଜ୍ଞା। ତ ସେମାନେ ଚାଷ ଜମିରେ ଯେତିକି ରୋଜଗାର ସେ ଚାହୁଁଛନ୍ତି ସେତିକ ପାଉନାହାନ୍ତି। ସେଥିପାଇଁ ହିଁ ଯାଉଛନ୍ତି ବାହାରକୁ ଦାଦନ ଖଟିବାକୁ ତ ସେଠି ସେ ଯେତିକି ପାଉଛନ୍ତି ସେତିକିରେ ହିଁ ଯେତିକି ପଇସା ବି ପାଉଚନ୍ତି ସେତିକି ରେ ସେ ଖୁସି ହୋଉଚନ୍ତି। ନିଜେ ଖାଇକି ରଖୁଛନ୍ତି ବାକି ଘରକୁ ପଠଉଛନ୍ତି।
ହଁ ବଢିଆ କଥା କହିଲେ ଯେହେତୁ ଏକକାଳୀନ ସେମାନେ ପଇସା ଟା ପାଉଛନ୍ତି ମାସ ଶେଷରେ ତେଣୁ ତାଙ୍କୁ ଗୋଟେ ଭଲ ରୋଜଗାର ଭଳିଆ ଲାଗୁଛି। ନୁହେ କି?
ଆଜ୍ଞା।
କିନ୍ତୁ ଯେହେତୁ ଭିଟାମାଟି ଛାଡିକି ଯାଉଛନ୍ତି ନିଜ ଅଞ୍ଚଳର ଉନ୍ନତି ହେଇପାରୁନଙ୍ଗେ ଦ୍ୱିତୀୟତଃ ସେମାନେ ବେଳେବେଳେ ବିଭିନ୍ନ ବିପଦର ସମ୍ମୁଖୀନ ହେଉଛନ୍ତି।
ଆଜ୍ଞା।
ଆମେ ବେଳେ ବେଳେ ଗଣମାଧ୍ୟମରେ ପଢିଥିବା ବା ଶୁଣୁଥିବା ଦେଖିବେ କେମିତି ପରିବାର ବା ବାପା ମା କହୁଛନ୍ତି ଯେ ସରକାର ଆମ ପୁଅକୁ ଫେରେଇ ଆଣନ୍ତୁ। ଆମ ପୁଅ ଯାଇଛି ଦାଦନ ଘଟିବାକୁ ଆଉ ଫେରି ନାହିଁ। ନୁହେ କି କିନ୍ତୁ ୟା ପଛରେ ଗୋଟେ ସୁ ନ୍ଦର ନିୟମ ଅଛି ଆଜ୍ଞା ଜଣେ ଯଦି ଦାଦନ ଶ୍ରମିକ ହେବାକୁ ଯାଉଛି ସିଏ ନିଜର ସରପଞ୍ଚଙ୍କ ପାଖରେ ମାନେ ପଞ୍ଜିକୃତ କରିବ ଏବଂ ଥାନାରେ ଜଣେଇବ ଯେ ମୁଁ ଏହି ରାଜ୍ୟକୁ ଏହି ଲୋକ କ ମାଧ୍ୟମରେ ଏଇ କାମ ପାଇଁ ଯାଉଛି। ଯଦି ଏତିକି ସୂଚନା ଆମେ ଦେଇଥିବା ତାହେଲେ ତାଙ୍କୁ ଖୁବ ଶୀଘ୍ର ଯୋଗାଯୋଗ କରିହବ।
ଆଜ୍ଞା ଆଜ୍ଞା ଆଜ୍ଞା ଠିକ କହିଲେ ସେ କଥା ତ ଏମିତିରେ ବି କ ଏମିତି କଲେ ହିଁ ଠିକ କାହିଁକି ନା ସାଙ୍ଗେ ସାଙ୍ଗେ କିଛି ବି ଗୋଟେ ହେଲା ପୁଅ ବି ଫେରି ନାହିଁ କାହିଁକି ତ ସାଙ୍ଗେ ସାଙ୍ଗେ ଏମାନେ ଯୋଗାଯୋଗ କରିକି କିି ସେଠିକି ଯାଇକି ବି ସହଜରେ ପା ପାଇଯିବେ ପୁଅକୁ। କି କଣ ହେଲା କଣ ନାହିଁ ସେ ସୂଚନା ଆଗ ପାଇଯିବେ।
ନିଶ୍ଚିତ ଭାବରେ ଏହା ଦ୍ଵାରା ପରିବାରର ବି କ୍ଷତି ହବ ନାହିଁ। ସମାଜର ବି କ୍ଷତି ହବ ନା ରାଷ୍ଟ୍ରର ବି କ୍ଷତି ହବ। ହଁ କି ନାଇ କୁହନ୍ତୁ? ଗ୍ରାମାଞ୍ଚଳ ଞ୍ଚଳରେ ଲୋକ ଏଇଠେ ଜାଣି ପାରୁନାହାନ୍ତି। ସେମାନେ ସଚେତନ ନାହାନ୍ତି। ତାଙ୍କ ପାଖକୁ ଏ ଖବର ପହଞ୍ଚି ପାରୁନି।
ଆଜ୍ଞା।
ଆପଣଙ୍କ ଅଞ୍ଚଳରୁ ବି କିଛି ଲୋକ ଯାଇଛନ୍ତି କି ଦାଦନ ଶ୍ରମିକ ଖଟିବା ପାଇଁ?
ଆଜ୍ଞା ଆମ ପଡିଶା ଘରେ ବି ଯାଇଛନ୍ତି ଆମ ପ୍ରାୟ ଯାଇଛନ୍ତି ଆମ ଅଞ୍ଚଳରୁ। ପ୍ରାୟ ଯାଇଛନ୍ତି ସେ ବାହାରେ ତାମିଲନାଡୁ ହେରିକାରେ ରହିକି କମ୍ପାନୀ ହେରିକାରେ ରହିକି କାମ କରୁଛନ୍ତି। ସେମାନେ ସେଇ ମାସିକିଏ ଦରମା ପାଉଛନ୍ତି ତାଙ୍କୁ ସେତେକ ପୋଶଉଛି ବୋଲି ସେ ସେଠି ଯାଇକି ରହୁଛନ୍ତି।
ଏଣୁ ଆପଣ ଜଣେ ଶିକ୍ଷିତା ମହିଳା ଭାବରେ ତାଙ୍କ ପରିବାରକୁ ମଧ୍ୟ ଏଇ ସୂଚନା ଦେଇ ଦିଅନ୍ତୁ ବା ଦେଇଦେବେ। ଯେ ସେମାନେ ଯେତେବେଳେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଉଛନ୍ତି ସେମାନେ ସ୍ଥାନୀୟ ସରପଞ୍ଚ ଆଉ ଥାନା ଏ ଦି ଜଣଙ୍କୁ ଜଣେଇକି ଯାଆନ୍ତୁ। ବହୁତ
ଆଜ୍ଞା ଆଜ୍ଞା ଠିକ ଅଛି ଆଜ୍ଞା।
ଆଚ୍ଛା ଦିଦି ଆପଣ ଆଉ କଣ ଭାବୁଛନ୍ତି, ଗ୍ରାମାଞ୍ଚଳରେ ଯଦି ଆମେ କୋଉ ଜିନିଷର ବିକାଶ କରିବା ତେବେ ଲୋକ ଆଉ ଅନ୍ୟ ରାଜ୍ୟକୁ ଦାଦନ ହେଇକି ଯିବେ ନାହିଁ?
ଫାଷ୍ଟ କଥା ହେଲା ତ ଗ୍ରାମାଞ୍ଚଳରେ ମାନେ ପିଲା ବେଶୀ ପଢିବାକୁ ଚାହାଁନ୍ତିନି ବି ତ ଗାଁ ମାନେ ପିଲା ବି ସେ ପଢିବାକୁ ଚାହାଁନ୍ତିନି। ଏମିତିରେ ବି ଗାଁ ରେ ଯଦି ହୁଏତ କରନ୍ତେ ଭଲ ସ୍କୁଲ ଗୋଟେ କରନ୍ତେ ସେଠି ସମସ୍ତଙ୍କ ବୁଝେଇ ସୁଝେଇ ଆଣିକି ପଢାନ୍ତେ ବସାନ୍ତେ କି ବୁଝାନ୍ତେ କେମିତି ଶିକ୍ଷା ଦରକାର ଆଗକୁ ବହୁତ ଦର ତ ବାହାରକୁ ଯି ବା ଅପେକ୍ଷା ନିଜ ଗାଁ ରେ ପଢିକି କିଛି କଲେ, ତ ନିଜ ଗାଁ ରେ ବି ଉନ୍ନତି ହବ। ତାପରେ ଆଉ ଏପଟେ କିଛି ଗାଁରେ ବି ଯୋଉମାନେ ଏବେ ବେକାରିଆ ହେଇକି ବୁଲୁଛନ୍ତି ଅଧିକ ବୟସ୍କ ବି ହେଇଗଲେଣି ତଥାପି ଘରର ମୁରବି ହେଇକି ବି ବେକାରୀଆ ହେଇକି ବୁଲୁଛନ୍ତି ସେମାନଙ୍କ ପାଇଁ ବି କିଛି ଗୋଟେ ବଡ ଶିଳ୍ପ କାରଖାନା ବି କଲେ ସେଠି ଗାଁ ର ଲୋକମାନଙ୍କୁ ହିଁ ନେଇକି ଅ କାମ କରନ୍ତେ ତ ସେଥିରୁ ସେମାନେ କିଛି ଦରମା ପାଇଲେ ବି ଖୁସି ହୁଅନ୍ତେ। ତ ବାହାର ଲୋକ ଆଣିବା ଅପେକ୍ଷା ଗାଁ ଲୋକମାନଙ୍କୁ ହିଁ ନେଇକି ସେଠାରେ କାମ କରାଇଲେ ଭଲ ହୁଅନ୍ତା।
ନିଶ୍ଚିତ ଭାବରେ ଆପଣ ସଠିକ ବାର୍ତ୍ତା ଦେଇଛନ୍ତି। ଯେ ଆମେ ଯଦି ବିଭିନ୍ନ ପ୍ରକାର ଉଦ୍ୟୋଗୀ ବା ଉ ଅନୁଷ୍ଠାନା ବା କୃଷି କ୍ଷେତ୍ରର ସମ୍ପ୍ରସାରଣ କରିପାରିବା ବା କିଛି ଫାର୍ମ କରିବା ତେବେ ଅନେକ ସଂ ଖ୍ୟା ରେ ଲୋକ ସେଠି ନିଯୁକ୍ତି ହେଇପାରିବେ ଏବଂ ଦାଦନ ଶ୍ରମିକରୁ ମୁକ୍ତି ପାଇବେ।
ଆଜ୍ଞା।
ଏବଂ ଆଉ ଗୋଟିଏ କଥା ବେଳେ ବେଳେ ଦେଖାଯାଇ ଦେଖିବେ ଯେ ମିଛ ପ୍ରମାଣ ପତ୍ର ଧରି ଅଠର ବର୍ଷରୁ କମ ପିଲାମାନେ ମଧ୍ୟ ବାହାରକୁ କାମ କରିବା ପାଇଁ ଯାଉଛନ୍ତି।
ଆଜ୍ଞା।
ଏବଂ ଠିକାଦାର ମାନେ ତାଙ୍କର ଫାଇଦା ଉଠେଇବା ପାଇଁ ଏମାନଙ୍କୁ ନେଇକି କାମରେ ଲଗଉଛନ୍ତି। ଖଣି କାରଖାନା ଭଳି ବିପଦ ପୂର୍ଣ୍ଣ କାମରେ ଚଉଦ ବର୍ଷରୁ କମ ପିଲାଙ୍କୁ କାମରେ ନିୟୋଜନ କରାଯାଇ ପାରିବ ନାହିଁ।
ନାଇଁ।
ଏ କଥାଟି ମଧ୍ୟ ଗ୍ରାମାଞ୍ଚଳରେ ବାରମ୍ବାର ଲୋକ ସଚେତନ ହେବା
ଦରକାର ନିହାତି ତ ଦରକାର ଆଜ୍ଞା।
ନା କଣ କହୁଛନ୍ତି?
ଆଜ୍ଞା ଠିକ କହିଲେ ଆଜ୍ଞା।
ହଁ ଏଣୁ ଆପଣଙ୍କ ନଜରରେ ଯଦି ଆସେ ସେମିତି କମ ବୟସର ପିଲା ବିପଦ ପୂର୍ଣ୍ଣ ସ୍ଥାନରେ କାମ କରୁଛନ୍ତି ତେବେ ତାଙ୍କୁ ବାରଣ କରିବା ସହିତ ସଚେତନ କରାଇବା
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ସାର୍ ସାର୍ ମୋର ଟିକେ ଏବେ କାମ ଅଛି ତ ମୁଁ ଆସୁଛି। ତ ରଖୁଛି ଆଜ୍ଞା ଆପଣଙ୍କୁ ଆପଣଙ୍କ ସା କଥା ହେଇକି ଆପଣଙ୍କ ସହବୁ କଥା ହେଇକି ବହୁତ ଭଲ ଲାଗିଲା ସୁଯୋଗ ମିଳିଲା ଆପଣଙ୍କ ସାଉଥ ରେ କ ଖାଇବି ଆଜ୍ଞା ଆଜ୍ଞା ଧନ୍ୟବାଦ।